ହଁ ଆଜ୍ଞା-
ଭଲ ଅଛନ୍ତି? ହଁ ଆଜ୍ଞା ଶୁଭୁଛି ଶୁଭୁଛି ଆଜ୍ଞା ଶୁଭୁଛି ମୁଁ ବି ଭଲ ଅଛି ଆଜ୍ଞା। ଆଜ୍ଞା ଆଉ ଖିଆ ପିଆ ସରିଲାଣି?
ହଁ ସାର୍ ଏବେ ଜଷ୍ଟ୍ ଦଶ ପନ୍ଦର ମିନିଟ୍ ହବ ମୁଁ ମୋର ଜଳଖିଆ ସରିଯାଇଛି।
ହେଲା ହେଲା ହେଲା ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆଜ୍ଞା?
ହଁ ଆଜ୍ଞା ସମସ୍ତେ ଭଲ ଅଛନ୍ତି। ଆଉ ଆପଣ ଭଲ ଅଛନ୍ତି?
ଭଲ ଅଛି।
ଆଉ ରହିବା ପତ୍ର କଲେଣି?
ସରିଗଲାଣି ଆଜ୍ଞା। ଯଜ୍ଞ ପତ୍ର କରିକି ମୁଁ ବି ବସିଛି।
ଆଚ୍ଛା।
ତ ହଉଛି ଆଜ୍ଞା କୁଆଡେ ବାହାରି ହଉନି ଆଉ।
ଖରା ପ୍ରବଳ କଣ ଆଉ ବର୍ଷା ହେବାର ସମ୍ଭାବନା ଅଛି ଆପଣଙ୍କ ଆଡେ?
ଅଃ। କାଇଁ ମତେ ତ ସେମିତି କିଛି ଲାଗୁନି ଦି ଦିନ ହେଲା ଖାଲି ଖରା ଅନୁଭୂତି ହଉଛି। କିନ୍ତୁ ଆଜି ଗୋଟେ ଖବର ମାନେ ନ୍ୟୁଜ ନ୍ୟୁଜ ବି ଶୁଣୁଥିଲି ତ ଲଘୁଚାପ କଣ ଆହୁରି ଗୋଟେ ସୃଷ୍ଟି ହେବାର ଅଛି ତ! ସେ ଅନୁସାରେ ବୋଧେ ବର୍ଷା ହେଇପାରେ ମେ ବି ଆଗକୁ। ହୁଁ ହଠାତ୍ ହଠାତ୍ ମାନେ କ୍ଲାଇମେଟ ଚେଞ୍ଜ ହେଇଯାଉଛି ନା। ଏବେ ଖରା ହଉଥିବ ଆହୁରି ବର୍ଷା ଉମ୍ ମେଘ ଉଠେଇବ। ତ ସେଇ ଅନୁସାରେ କିଛି ଧରି ହଉନି ଏବେକାର ମାନେ ସ୍ଥିତିକୁ ଯଦି ଦେଖିବା
କାଲି ତ ନ୍ୟୁଜ ମୁଁ ଦେଖୁଥିଲି ଅନ୍ୟାନ୍ୟ ଜାଗାରେ ଅନ୍ୟାନ୍ୟ ବେଳରେ ବହୁତ ବହୁତ ପରିମାଣର ବ
ହୁଁ ହୁଁ ହୁଁ ହୁଁ ହୁଁ ସେଇୟା ସେଇୟା ଆଉ ଆପଣଙ୍କର ସେପଟେ କଣ ସମ୍ଭାବନା ବର୍ଷାକୁ?
ଆମର ସେମିତି କିଛି ନାହିଁ ସନ୍ଧ୍ୟାବେଳେ ବିଭିନ୍ନ ଆ ମାନେ ତିନିଟା ପରେ
ହୁଁ ହୁଁ ହୁଁ।
ମେଘୁଆ କରୁଛି ମେଘ ଟେକୁଛି କିନ୍ତୁ ବର୍ଷାଟା ହଉନି।
ଆଚ୍ଛା ଆଚ୍ଛା ଆଚ୍ଛା
ଆଉ ସାର୍ କଣ କୁହନ୍ତୁ?
ହୁଁ କିଛି ଗୋଟେ ଟପିକ୍ ଆଜି ଆଲୋଚନା କରିବା ବୋଲି ଭାବୁଛି ମୁଁ ବି
ହଁ ସାର୍
ସେଇ ଖରାକୁ ନେଇକିନା ଆଲୋଚନା କରେ ଆଜ୍ଞା। ହୁଁ ଉମ୍ ତ ଅତ୍ୟଧିକ ଯେହେତୁ ଖରା ହଉଛି।
ବର୍ଷା ଖରା ମାନେ ଉଭୟଙ୍କର ଆମେ ଏବେ ବର୍ତ୍ତମାନ ମାଡ଼ ଖାଉଛେ ଆଉ। ସଫର୍ ହଉଛେ। ତ ଏବେ ଦେଖିଥିବା ଖରା ହଉଛି ତ ଆମେ ବାହାରକୁ ବାହାରି ପଳଉଛେ। କାମ ଦାମ ଆଉ ଯାହାବି କିଛି କରିବାକୁ କିନ୍ତୁ ଆମ ମନରେ ଗୋଟେ ରହିଯାଇଛି ଯେ ଆଜି ବର୍ଷା ହବନି ଖରା ହଉଛି ଭଲ ଭଲ ପାଗ ଅଛି।
ହଁ
ତ ସେଇ ହିସାବରେ ଆମେ ପ୍ରିପ୍ରାସନ୍ ହେଇଗଲା ବେଳକୁ ହଠାତ୍ ଅଧ ବାଟ ପହଞ୍ଚିଥିବା କିନ୍ତୁ ବର୍ଷା ହେଇଯାଉଛି। ତ ସେ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଆମେ କିଛି ଗୋଟେ ଆମ ପାଇଁ ନେଇକି ଯିବାକୁ ପଡିବ ଛତା ହଉ ରେନିକୋଟ୍ ହଉ
ହଁ,
ତ ସେଇ ଜିନିଷ ଟା ଆଜିକାଲି ଟିକେ ଆମେ ଅବହେଳା କରୁଛେ ନା କଣ କହୁଛନ୍ତି ଆପଣ।
ହଁ ହଁ ସେଇଟା ତ ମୁଁ ବି ବହୁତ ଥର ଶିକାର ହେଇଛି ହେ ବର୍ଷା ହବନି। ରା ବୋଲି ମୁଁ ଯାଏ କିନ୍ତୁ ସେଦିନ ହିଁ ପ୍ରବଳ ବର୍ଷା। ଥରେ ମୁଁ ଏମିତି ହିଁ ଆସୁଥିଲି ପ୍ରବଳ ଖରା ଦୁଇଟା ବେଳେ ଆସୁଥିଲି ଆଉ ଆସିଲି ଗୋଟେ ପଚାଶ କିଲୋମିଟର ଗଲା ପରେ ପୁଣି ମେଘ ଟିକେ ଟିକେ ଦେଖାଗଲା ମୁଁ ଆକଚୁଆଲି ରେନକୋଟ ଟା ରେନ ଗୋଟେ ବ୍ୟାଗ ରେ ପକେଇଥିଲି କିନ୍ତୁ ଆଉ ଥରେ କାଢିକି ରଖିଲି ନାଇଁ। ବର୍ଷା ହବନି ଆଜ୍ଞା ଆପଣ ବିଶ୍ଵାସ ସେ ଦିନ ଏମିତି ବର୍ଷା ହେଲା କୁଆପଥର ପଡିଲା, ମୁଁ ସମ୍ପୂର୍ଣ୍ଣ ଭାବରେ ମାନେ ଉଧା ହେଇଗଲି ରାସ ତ ସାରା ଗଛ ଯାକ ପଡିଲା ରୋଡରେ
ଆଉ ଆଉ କୋଉଠି ଗୋଟେ କମ୍ପ୍ଟଲି ମାନେ ଏମତି ଗାଁ ଗୋଟେ ମିଳିବନି ଯେ ଯୋଉ ଜାଗାରେ କି ଯାଇ
ମିଳିବନି ଆଜ୍ଞା ସେ ଗୋଟେ ଗୋଟେ କିଲୋମିଟର ପରେ ଗୋଟେ ଗାଁ ଆସିବ ସେତେ ଆପଣ ପହଞ୍ଚିବା ପହଞ୍ଚିବାର ବି ତ ଅଛି। ତ ଏତେ ମାନେ ପବନ ସହ ଏତେ ଦ୍ରୁତ ଗତିରେ ବେଗ ହଉଥିବ ବର୍ଷା ହଉଥିବ ପୁଣି ଆପଣ ଗୋଟେ କିଲୋମିଟର ପହଞ୍ଚେଇବା ପାଇଁ ଆପଣଙ୍କୁ ପଚାଶ କିଲୋମିଟର ପରି ଲାଗିବ।
ଲାଗିବ। ସେଇଟା ବି ଠିକ ତାପରେ ଦେଖିବା ଯଦି ଘଡଘଡି ହେଇ ବର୍ଷା ହଉଛି ଯେହେତୁ ବିଜୁଳି ବଜ୍ରପାତ ହଉଛି ତ ଯେକୌଣସି ଯଦି ଶୂନଶାନ ଜାଗାରେ ଯଦି ଆମେ ଲୁଚୁଚେ ଗଛ ତଳେ ବା ହଉ ଯେ ଯେକୌଣସି ଜାଗାରେ ତ ଆମର ଆମ ମାନଙ୍କର ବହୁତ ରିସ୍କ ମାନେ ଆମେ ଆମର ନିଜକୁ ଆମେ ବହୁତ ରିସ୍କ ନଉଚେ ଯୋଉ ଜାଗାରେ କି ଦେଖିବା ଆ କିଛିଟା ଜାଗାରେ ଘଡଘଡି ବିଜୁଳି ମାଧ୍ୟମରେ କିଛି ଗୋରୁ ପଲ ହେଲା ଛେଳି ପଲ ହେଲା ସେମାନେ ମାନେ ନିଜର ପ୍ରାଣ ହାନି କରିଛନ୍ତି ଜୀବନ ହାନି ହେଇଯାଇଛି ତ କେତେ ଲୋକଙ୍କର ମଧ୍ୟ ଧନ ଜୀବନ ନଷ୍ଟ ହଉଛି ବଜ୍ରପାତ ଯ ତ ସେଇଟା ନ ହଉ କିନ୍ତୁ ଆମେ ସଜାଗ ରହିବା ଆଉ ଏଇହିଁ ବିଷୟ ଯେହେତୁ ହଠାତ ବର୍ଷା ହବ ହ ହଠାତ କାଳ ବୈଶାଖ କି ମାଡି ଆସିବ ଆମେ ତ ଜାଣିବେ ନା କି ହଠାତ ମାନେ ଆମର ଯଉ ରହିଛି କି ପାଣିପାଗ ବିଭାଗ ଏ ବି ଅବଶ୍ୟ ଏବେ ଦେଖୁଥିବେ ଆପଣ ତିନି ଘଣ୍ଟା ମଧ୍ୟରେ ଆପଣଙ୍କ ଇଲାକାରେ ବଜ୍ର ପା ଥ ସହିତ ବର୍ଷା ହେବାର ସମ୍ଭାବନା ଅଛି ବୋଲି ମେସେଜ୍ ବି ଆସୁଛି।
ହଁ, ଅଁ,
ସମୟରେ ଆମେ ଡ୍ରାଇଭିଂ କରିୁଥିବା କି କଣ କରୁଥିବା ସେ ସମୟରେ ଆମେ ଜାଣିନେ ନା ନହେଲେ ଆମେ ସ ସତର୍କ ହେଇଥାନ୍ତେ ତ ସେ ଜିନିଷ ଟା ହଉଛି ଆଜ୍ଞା ତ ଅ ଯୁଆଡେ ବି ଗଲେ ବି ଖରା ହଉ ବର୍ଷା ହଉ ଆମେ ଏଇ ଜିନିଷ ଟା ନିହାତି ଗୋଟେ ଅନୁଧ୍ୟାନ କରିବାକୁ ପଡିବ।
ହଁ,
ଏଥିରେ ଛତା ବା ଆଉ ରେନକୋଟ ନେଇକି ଯିବାକୁ ପଡିବ। ଆଉ ଦେଖିବା ଯୋଉ ଇଲାକାରେ ବର୍ଷା ହଉଛି ବା ଟିକେ ରହିବାକୁ ଚେଷ୍ଟା କରିବା ଅବଶ୍ୟ। ନିଜକୁ ତ ବଞ୍ଜାକୁ ପଡିବ ତ ସେଇ ସେଇ ବିଷୟ କି ହିଁ ମୁଁ କହୁଥିଲି ତ ଆଉ ଆପଣ କିଛି କହିପାରିବେ ଯଦି ମୁଁ କିଛି ଯଦି ଛାଡିି ଦେଇଛି।
ହ ଏବେକା ଏବେକା ଯୋଉ ଚାଲିଛି ଆଜ୍ଞା ଆକଚୁଆଲି ଗ୍ରୀଷ୍ମ ଋତୁଟା ମାନେ ଚାଲିଗଲା।
ହୁଁ ହୁଁ।
ଗ୍ରୀଷ୍ମ ଋତୁଟା ଚାଲିଗଲାଣି ତଥାପି ସେ ଗ୍ରୀଷ୍ମ ଋତୁ ଋତୁରେ ଯେମିତି ଖରା ହୁଏ ଏବେବି ସେମତି ଖରା ହୁଏ। କୌଣସି ଫରକ ନାହିଁ। ଆଉ ସେତିକି ଗରମ ହୁଏ ସେତିକି ହିଁ ଲୋକ ହଇରାଣନ୍ତି ଏ ସମୟରେ ବର୍ଷା ହେବା କଥା।
ହୁଁ।
ଲେ ଚାଷୀ ମାନଙ୍କ ପାଇଁ ଭଲ ହେଇଥାନ୍ତା ଚାଷୀ ମାନେ ଚାଷ ବାସ କରିଥାନ୍ତେ। ସେ ବି ମାନେ, ଗଛ ପତ୍ର ବି ମାନେ ତାଳ ପତ୍ର ଭଲ ହେଇଥାନ୍ତା। ତ ଏଇଟା ତ ଚାଷୀ କଥା ଚାଷୀ ବୋଲି ସଫର ନାହିଁ ସମସ୍ତେ ତ ସାପ ରହୁଛନ୍ତି ଖରାରେ ହଁ ସମସ୍ତେ କଷ୍ଟ କଷ୍ଟ ଅନୁଭବ କରୁଛ ନ୍ତି ଆଉ ସେ କଷ୍ଟର ୱେଟ କରିବା ଲୋକ ବି ଆମେ ନିଜେ। ହେଲେ ମୁଁ ଏ ଏତିକି ଆପଣଙ୍କ ଠାରୁ ଜାଣିବା ପାଇଁ ଚାହୁଁଛି ଯେ, ଏବେ ଯେମିତି ଖରା ହଉଛି ଗୋଟେ ବ୍ୟକ୍ତି ଗୋଟେ ଦୈନନ୍ଦିନ ଜୀବନରେ ସେ କେମିତି କାଟିଲେ କି ଖରାରୁ ଟିକେ ସିଏ ମାନେ ମୁକ୍ତି ମିଳିବ।
ଆଜ୍ଞା ଆଜ୍ଞା। ହଁ ଯଦି ଦେଖିବା ଗୋଟେ ଦୃଷ୍ଟିରେ ତ ଏବେ ଦେଖୁଛନ୍ତି ଆପଣ ଯାହାେଲେ ବି ନଅଟା ମ-ନଅଟା ବା ଦଶଟା ଏଗାରଟା ଭିତରେ ଖରାଟା ମାନେ ଅଧିକ ତାପ ଅନୁଭୂତି ହଉଛି ତ ସେ ଭିତରେ ଯଦି କିଛିଟା କାମ ଯଦି ଆମମାନଙ୍କୁ କର ବାହାରେ ରହୁଛି, ତ ଆମେ ଶୀଘ୍ର ଚେଷ୍ଟା କରିବା କି, ସାଢେ ନଅଟା ଦଶଟା ଭିତରେ ଆମେ ତାହାକୁ କମ୍ପ୍ଲିଟ କରି କି ନିଜ ଘରକୁ ଆସିକି ଉଁ ରେଷ୍ଟ ନେବା କଥା କହୁ ଚି ଆରାମ କରିବା କଥା। ଏବଂ, ଦେଖିବା ଯଦି ଦୁଇ ପହର ବେଳକୁ କମିଥାଏ, ଅବଶ୍ୟ ଅ ବର୍ଷା ବି ହୁଏ କିନ୍ତୁ ମେଘୁଆ ପାଗ ରହିବା ଯୋଗୁ ତ ସେଇ ସମୟରେ ଆମକୁ କୁ ନିଜର ଯାହାବ କିଛି ବ୍ୟକ୍ତିଗତ କାମ ଟା କରିବାକୁ ପଡିବ। ଏବଂ ସାଥିରେ ପାଣି ବୋଟଲ ଟା ନିହାତି ଦରହିବା। ଦରକାର ସଫିସେଣ୍ଟ ପାଣି ବୋ ଟଲ ପାଣି ଟା ଛତା ଆଉ ଓଦା କପଡା ଯଦି ବା ହଉଛେ ଆମେ ଯଦି ଟ୍ରାଭେଲିଂ କରୁଛେ ସାଥିରେ ହେଲ୍ପ ନେବା ଆବଶ୍ୟକତା ଯଦି ଡ୍ରାଇଭିଂ କରୁଛେ। କିଛି ଜିନିଷ ଗୁଡାକକୁ ଆମକୁ ଧ୍ୟାନ ଦବାକୁ ପଡିବ। ତା ସହିତ ଆଉ ଗୋଟେ ଜିନିଷ ମୁଁ କହିବାକୁ ଚାହୁଁଥିଲି ଯୋଉଟା କି ଅତ୍ୟଧିକ ଖରା ଯୋଗୁ ସଂଷ୍ଟୋକ ବି ହଉଛି। ଛି ଅଂଶଘାତର ଲୋକ ମାନେ ଶିକାର ହଉଛନ୍ତି। ଗୁଡାଏ ରୋଗର, ମାନେ ମୁହଁ ବୁଲେଇକି ପଡି ଯାଉଛନ୍ତି। ଚାଲୁ ଚାଲୁ ହଠାତ, କାମ କରୁ କରୁ ହଠାତ, ତ ନିୟମିତ ଭାବରେ ଆମମାନ କିଛିଟା ମାତ୍ରାରେ ପାଣି ପିଇବାକୁ ପଡିବ ନିୟମିତ ଭାବରେ। ନାଇଁ ଶଶ ହେଲେ ପିଇ ବି ସେଇୟା ନୁହଁ। କିନ୍ତୁ ନିଜ ଡ୍ରେସ ମାନେ ତଂଶି କୁ ଅଦା ପରେ ପାନ୍ ବୋଲେ କିନା ଖରା ଦାଉରୁ ଟିକେ ରକ୍ଷା କରିବା ପାଇଁ ରକ୍ଷା ପାଇବା ପାଇଁ ହେଲେ ଆମକୁ ନି ମିତ ଭାବରେ ଟିକେ ପାଣି ପିଇକୁ ପଡିବ। ଢୋକାଟେ ହଉ ଦିଢୋକାଟେ ହଉ।
ହଁ।
ତ ଏଇ ଜିନିଷ ଗୁଡାକୁ ଯଦି ଆମେ ମେଣ୍ଟେନ କରିବା ନିହାତି ଆମେ ଖରା ଦାଉରୁ ରକ୍ଷା ପାଇପାରିବା।
ହଁ।
ଆଉ ଦେଖିବା ଚେଷ୍ଟା କରିବା ଖରାରେ ଅଧିକାଂଶ କାମକୁ ଟିକେ ଆଭଏଡ କରିବାକୁ
ହଁ ସେଇଟା ସେଇଟା ସେଇଟା ହିଁ ମୁଁ କହିବା ପାଇଁ ଚାହୁଁଥିଲି। ଯୋଉ କାମ ଯଦି ହେଇପାରୁଛି ସକାଳେ କିମ୍ବା ସନ୍ଧ୍ୟାରେ ସେ କାମକୁ ଆମେ ଖରା ବେଳେ ଆବ ମାନେ ତାଠାରୁ ନ କରିକି ସକାଳେ କିମ୍ବା ସନ୍ଧ୍ୟାରେ କରିବା ଉଚିତ ଆଉ ଆପଣ ଯୋଉ ସବୁ କହିଲେ କପଡା ଉଦା କପଡା ପାଣି ବୋଟଲ ଛତା ଏଇଟା ତ ନିହାତି ଅତି ଆବଶ୍ୟକ ଆ ଯଦି ଏଇଟା ଧରିକି ଯଦି ଯୋଉ ଗୋଟେ ବ୍ୟକ୍ତି ଜୀବନି ଖରାାରେ କଲେ ସିଏ ନିଜ ନିଜ ମି ହିଁ
ହୁଁ।
ହୋଟେଲ ଆମେ ପକେଇବା ପାଇଁ ଚାହୁଁଛି ଆଉ। ଏଇ ସମୟରେ ଖାଇବା ପିଇବାରେ ବି ବିଭିନ୍ନ ପ୍ରକାର ମସଲା ସମାନସ
ହୁଁ ହୁଁ ହୁଁ ନିହାତି ନିହାତି ଏଇୟ ହଉଛି ମୁଖ୍ୟ ବିଷୟ ଆଜ୍ଞା ବହୁତ ବହୁତ ବଢିଆ କଥାଟେ କହିଲେ ଯୋଉଟା କି ତେଲ ଅଏଲି ଫୁଡ ଯୋଉଟା କି ହ
ହୋଟେଲ ରୁ ବି ଖାଇବା ଟିକେ କମେଇଦବେ ପୁଣି ଘରେ ବି ଯଉ ଯାହାବି। ଖାଇବେ ପୁରା ସିମ୍ପଲ କରି ଖାଇବେ ତାମାନେ ଟିକେ କାହିଁକି ନା ତେଲ ମସଲା ଖାଇଲେ ଦେହ ବଡି ଗରମ ମାନେ। ଦେହ ଗରମ ଖରାକୁ ମଣିଷ ପୁରା ମାନେ ଇଏ ହେଇଯିବ।
ହଁ ନିଶା ନେଇପାରିବନି ଧଇଁ ସଇଁ ହେଇଯିବ। ଆଉ ଗୋଟେ। ଭଲ ଜିନିଷ ଯୋଉଟା କି ଆମକୁ ଆମେ ଆମମାନଙ୍କ ଅଞ୍ଚଳରେ ଦେଖିଛେ ଯୋଉଟା କିି ମାଣ୍ଡିଆ ମାଣ୍ଡିଆ ଯାଉକୁ ଯଦି ଆମେ ଯେତେ ପର୍ଯ୍ୟନ୍ତ ପାରୁଛେ ଯଦି ପାଉଛିେ ଏଭଲେବୁଲ ଅଛି ତ ମାଣ୍ଡିଆ ଯାଉ ଯଦି ଆମେ ପ୍ରିଫର କରିବା। ସମୟରେ ତ ଅଧିକାଂଶ ସେ ବଡି କ ଆମର ଥଣ୍ଡା ରଖି ଆସ ଯାହା। ଆମେ ଅଏଲ ଫୁଡ ଖାଉ ଯାହାବି ତେଲ ଜାତୀୟ ଖାଦ୍ୟ ମସା ଖାଇଲେ ବି ହଁ
ଓଡିଶାରେ ଯମିତି ପଖାଳ ପଖାଳରେ ପଖାଳ ଟିକ ଖାଇବ ଦହି ପଖାଳ ଯଦି ମିଳୁଛି ଦହି ଦହି ଖାଇବ। ଏସବୁ କଲେ କିି ଦେହକୁ ଟିକେ ଥଣ୍ଡା ରଖିବ ଆଉ ଶାସ୍। ଟିକେ ଉଦ୍ଧାର ମିଳିବ ଆଉ
ହୁଁ ହୁଁ ହୁଁ ନିହାତି ଆଜ୍ଞା ନିତି ହଉ ହଉ ଆଜ୍ଞା ଗୋଟେ ମୋର କଲ୍ ଆସିଲା ମୁଁ ରଖୁଛି ହଉ ହଉ